ଏଇ ଶୋଇଥେଲି ଆଉ। ତମେ କଣ କରୁଚ?
ଓହୋ, ଖାଇସରିଲେଣି?
ଓହୋ, ଆଉ କୁଆଡେ ବୁଲି ଯାଇନ ଆଜି ସଣ୍ଡେରେ? ମୁଁ ବି ସେମ୍ତି ଶୋଇଥିଲି ଆଉ।
ବାହାରକୁ ଏବେ ମାର୍କେଟ୍ ଆଉ।
ଆଜି କଣ କିଣା କିଣି ହବ?
ଏଇ ଝିଅର ଜିନିଷ କିଛି କିଣାହବ ଡ୍ରେସ୍ ପଟା ଆଉ ଜିନିଷ କଣ ଟିକେ କିଣା ହବ ଆଉ, ଦେଖିଆ ଆଉ।
ଆଜି ଭାତ ବସେଇଥିଲି
ହୁଁ-ହୁଁ।
ଆଉ ମାଛ ଆଣିଥିଲି ପତ୍ର ପୋଡା କଲି।
ପତ୍ର ପୋଡ଼ା, ଓହୋ।
ଆମ୍ବ, ଭେଣ୍ଡି ବାଇଗଣ ଚକଟା ଆଳୁ ପିଆଜ ଲଙ୍କା ଚକଟା।
ଓହୋ, ଆଜି ପଖାଳ ମାଡ।
ହଁ ଅଜି ଖିଆ ହେଇଚି ଆଉ।
ହୁଁ, ଡିଉଟି ନାହିଁ? ମୁଁ ସେଇ ଭାତ, ମାଛ ଭଜା, ଟମାଟୋ ବାଇଗଣ ଚକଟା ଆଉ ସବୁ ଆମ୍ବ, ପଖାଳ, ଦହି ପଖାଳ।
ସେମ ଖାଇବା ଆଉ ତମର ଖାଲି ମାଛ ପତ୍ର ପୋଡା ଆମର ଖାଲି ମାଛ ପଟୁଆ ଆଉ।
ହୁଁ।
ସବୁ ଭଲଟି?
ହଁ।
ଦେହ ମୁଁଣ୍ଡ ଭଲ ଅଛି ତ?
ହଁ। ଆଉ ଘର ଖବର କଣ?
ଆଁ।
ଘର ଖବର?
ଆଉ ସେମ୍ତି ଚାଲିଛି ଆଉ ଦୁଃଖ ସୁଖ କଣ?
ଆଉ ମାଙ୍କ ଦେହ ଭଲ ଅଛି?
ହଁ ହଁ ଭଲ।
ଆଉ କାର ଡିୟୁଟି ନାଇଁ କି ଆଜି?
ଆଜି ଛୁଟି ରବିବାର ବା।
ପାଳି କେବେ?
ପାଢି ଅଛି ସେଇ ବାର, ତେର ଆଡକୁ ପଡିବ କଣ?
ହୁଁ ହଁ। ଆଉ ତାଙ୍କ ରିସେପ୍ସନ କେବେ?
ରିସେପ୍ସନ କାଲି।
ଉଁ। କେତବେଳକୁ
କାଲି ସନ୍ଧ୍ୟା ବେଳକୁ।
ଆଜି ବି କଣ ଅଛି?
ଯୋଉଠି ମଣି
ଯିବା ଗୋଟେ ଭୋଜି ଖାଇ ଆଉ।
ଆଁ।
ଏଇଠି ଗୋଟେ ଫଟୋ ଦିଆ ହବ।
ଓ ହୋ ଫଟୋ ପୁଣି ଦବ ବାନେଇଆକୁ।
ହଉ ଦେଇ ଦବା।
ଓ ତାଙ୍କର ତ କାଲି ହବ ସାଧା ଉପରେ ସବୁ। ଭାତ, ଡାଲ୍ଫ୍ରାଏ।
ହୁଁ।
ଖଟା। ତା ପରେ ପୋଟଳ ପନି ପୋଟଳ ପନିର୍। ପୋଟଳ ରସା ହବ। ତା ପରେ ଛେନା ତରକାରୀ। ତା ପରେ ଗୁପଚୁପ୍, ଆଇସ୍କ୍ରିମି। ଆଉ କର୍ଣ୍ଣ-ସୁଇଟ୍ କନ୍‌।
ଇସ୍ପେକନ୍
ହଁ କାଲି ଭାବୁଛି ଭାଇଙ୍କୁ ସାଙ୍ଗରେ ନେଇକି ପଳେଇବି।
ତାପରେ ଆଉ କଣ? ହଁ ଭାଇଙ୍ଗି ଧରି ପଳେଇଲେ ହବ କିଛି ଅସୁବିଧା ନାହିଁ ଆମର ବି ଅଛି ତ ଆଉ।
ହଁ ଭାଇ କି ନେବି କି ମମି କି ନେବି କାହାକୁ ଗୋଟେ ନେଇ
ଆ ସେଇଆ ଲାଜ ମାଡେ।
ଆଉ ଭାଇଙ୍କି ନେଇଯିବି ଆଉ। ଭାଇଙ୍କି ନେଇଯିବି ନା।
ଆମର ତ ଭୋଜି ଭରତ ଭାଇନା ନେଇଛନ୍ତି ଟେକଓଭର। କହିବି ଜରି ଦି ଚାରିଟା ବେଗରେ ପୁରେଇ କି ନେଇକି ଯାଇଥିବି। କହିବି ଟିକେ ପୁରେଇ ଦିଅ ମୁଁ ଝିଅ ଟା ଟିକେ ଖାଇବ।
ଏଇ। ହାଲୋ।
ହଁ।
ନୁହଁ।
ଏ ନାଁ ଲାଜ
ଆରେ ଭର୍ତ ଭାଇନା ଦେବେ।
କିଛି କିଛି ନାହିଁ
ତମକୁ ଖାଲି ଲାଜ ଲାଗିଯାଉଛି ଆଉ।
ହଉ ତାଙ୍କ ଲୋକ ସବୁ ସେଠି ଥିବେ ଭର୍ତ ଭାଇନା
ଭର୍ତ ଭାଇନା ପା ଭୋଜି କଥା ବୁଝୁଛନ୍ତି। ଭୋଜି ଟେଣ୍ଡର ଟା ଭର୍ତଭାଇନା ନେଇଛନ୍ତି ରୋଷେଇୟା ଫୋଷେଇଆ ତ ସବୁ ସିଏ ବୁଝିଛନ୍ତି।
ଜୋରେ ପାଟି କରେନା ବେଶି ପାଟି କରୁଛି।
ସିଏ ତ ମୁଁ ତ ଜରି ଭଲ ଜିନିଷ ନୂଆ ଜରି ପୁରା ଆଣିଥିଲି କୁଆଁଇ ସେଠି ଥୋଇଥିଲି କିଏ ନେଲା।
ଅଳିଆ ପକେଇକି ଫୋପାଡ଼ିଦେଲୁ ବୋଧେ।
ନାଁ ନାଁ ମୁଁ ଆଣିଥିଲି କିଛି ଅଳିଆ ପୋପାଡ଼ିନି। ଆଉ ଯୋଉ ସରି କହିବାର କହିବ ମାନେ ସୁନା ଗୋଟେ ଦେଇକି ସରି କୁହନ୍ତି।
ଆଜି ଗୋଟେ ଡାଇମଣ୍ଡର କାନଫୁଲଟା କିଣୁନୁ ମୋ ପାଇଁ।
ପଇସା ଟା କିଏ ଦବ।
ପଇସା ନାନି ଦବ କହିଥିଲା।
କୋଉ ନାନୀ?
ହେଲା ମୁଁ ପଇସା ଦେବି ତୁ ଗୋଟେ ଡାଇମଣ୍ଡ ର କିଣି ଦବୁ କାଣକୁ।
ହୁଁ ହୁଁ ହୁଁ ହେଲାନି ପଇସା ଆଉ। କୋଉ ଦିନ?
ଏଇ ପହରଦିନ ପରା ଡାଇମଣ୍ଡ ଟା ପିନ୍ଧି ଭଲ ଲାଗିବ ଆହୁରି।
ହଁ। ପୁଅ ପାଇଁ ଗୋଟେ ଆଣି ଦବା କିି ସେମିତି କାନରେ ପିନ୍ଧିବାକୁ ଗୋଟେ।
ଆଉ ତା ପାଇଁ ନେଇ ଆସିଲି ସେ କାନର।
ବ୍ରତ ଘରକୁ।
ହଁ। ହବା।
ଏଇ ଛୋଟ ଡାଇମଣ୍ଡ ଟେ ଗୋଟେ ନେଇ ଆଇଲେଗି ସେ ଦଶ ହଜାର ହେଇଯିବ ନୁଁହ।
ହଁ।
ମୁଁ ଭାବୁଛି ସେ ନହେଲେ ଗୋଟେ କାନରୁ ନେଇ ଆସ ଆଉ।
ହୁଁ।
ଭଲ ହବ ନୁହଁ। କି ପଇସା ଦବା କି କାନରେ ଆଣିବା ମୁ।
ନାନୀ କୁ କହିଦେବା ନାନି କୁ ପଇସା ଦବୁ ନା। ପୁଅ ପାଇଁ କା ଡାଇମଣ୍ଡ ର ଇୟରିଙ୍ଗ ନେଇ ଆସିବୁ ସେ।
ହୁଁ। ପଚାରିବା ଆଉ।
ହଁ।
ଭଲ ହେଲା ନୁହଁ।
ହଁ।
ହ୍ୟାଲୋ। ହ ଆଁ କଣ କରିବା। ମାନେ ମାନେ ଦେଖ ପୁଅ କୁ ଦେଲା ବେଳକୁ କାମ କାଇ ବାଧୁନି ନା।
ହଁ।
ତ ଆଉ କାହାକୁ ଦେଲା ବେଳକୁ କଷ୍ଟ ହଉଛି।
ହଁ ସେ ହଁ।
ଆ।
ଆଇ ଡନ୍ତ୍ ଏନିଥିଙ୍ଗସ ଏବାଉତ୍ ୟୁ।
ଶୁବୁନି।
କେଜାଣି।
ହୁଁ ଆମେ ତ ଇଏନା ର ଭଲ ନାହିଁ।
ବା କାମ ପଡ଼ନି କାମ ପିଡିଲେ ଫନ ଆସିବ ନା ଆଉ।
ଓଁ ହଁ। ହଉ ନିଜେ ବୁଝ।
ସେ ଫୋନ କରିଥିଲା ପହରଦିନ।
ଲିଜା କଣ ପାଇଁ।
ପୂଜା ପୂଜା।
କଣ ପାଇଁ।
କହେ ନା ତାକୁ ମହେଶ୍ୱର ପୁଅ ପାଇଁ ମୁଁ ଗୋଟେ ଝିଅ ଖୋଜିବି।
କାହା ପାଇଁ?
ତାକୁ ମଳାଶୁର ପୁଅ ପାଇଁକା।
କାଇଁକି ତମର ତ କଣ କହିଲ?
କୁଆଡେ ଝିଅ କହିଲ ମୋର ଆ ମୋ ଆହୁରି କୁଆଡେ ଝିଅ କହୁଛି। ଲକିକି ଟିକେ କହ ନହଲେ ବୋଉ ହାତରେ ଲକି କଥା ହବ ତାଙ୍କ ଗାଁ ପୁଟୁ କିଏଥିବେ। ଖଣ୍ଡାୟତ ହେଲେ ବି ଚଳିବ। ମୁଁ ଜାଣିନି ମତେ ପୁରାନି।
ହଁ ତାପରେ ଏଠୁ ଭଲ ହେଲା ମନ୍ଦ ହେଲା।
ହଁ ଅଁ। ଆମର ଘରେ କିନ୍ତୁ- ତ ଭାଉଜଙ୍କୁ କହୁନୁ ତାଙ୍କ ଗାଁ କଟକରେ ଥିବେ ଠିକ କରିଦେବେ।
ହୁଁ। ଆମ ଜୀବନ ପାଇଁ।
ଆଉ ପଚାରିଲାନି ଜ୍ୟୋତି ମୋତି କଥା?
ନାଁ ନାଁ।
ତମ ଘରେ -
ଏମିତିଆ କାମ ଆଉ କଣ।
ହୁଁ ହୁଁ। ମୁଁ ତ ଖରାପ ପିଲା। ତାପରେ କଣ ମୁଁ ବୁଝିବି ମାନେ ସେ ଝିଅ ବି ଖରାପ ହେଇଯିବ।
ହୁଁ ହୁଁ।
ତାପରେ ଲାଗିଯିବ ଝଟାପଟା ଆଉ।
ହଁ ଅଁ କଣ ଦରକାର ସେ ତାଙ୍କର ଯାହା କରିବା କଥା କରନ୍ତୁ।
ଆଜି କଣ?
ଆଉ କଣ କହୁଚୁ? ଏଁ।
ରାତିରେ କଣ ଖାଇବ ପିଇବ?
ଭାବୁଛି ମାଛ କଞ୍ଚା ମାଛ ରଖିଛି ତାକୁ ପତୁଆ ଫତୁଆ ଟିକେ କରିକି କଣ- କଣ କରିବି ତରକାରୀ ସେ ଝୋଳ କଣ ଟିକେ କରିକି ଖାଇବା କ-
ମାଛ କାଲିଆ ମାଛ କାଲିଆ କରିଦବ।
ମାଛ କାଲିଆ ଫାଲିଆ କିଛି କରି ହବନି। ମସଲା କିଛି କରିପାରିବିନି। ଯାହା କରିବି ହାଲକା ଫୁଲକା ମସଲା।
ମାଛ କାଲିଆ କରିଦବ ନହେଲେ ମାଛ ଭଜା ପଖାଳ ଖାଇଦବ କଣ।
ନାଇଁ ଦେଖିବା କଣ ଟିକେ କରିବି କିଛି ନୂଆ ରେସି ପି ଟ୍ରାଏ କରିବି ଭାବିଚି। ଆଗ ଦେଖିବି ଟିକେ ନୂଆ
ହଁ ରେସିପି ବାଲା କରିବି ଆଉ କାଲିଆ ଫାଲିଆ ତ ତୁମର ଯଦୁପୁରୀରେ ଗାଁ ରେ ଖାଉଚୁ।
ଆମର କାଲିଆ, ସାଲିଆ, ମାଲିଆ ସବୁ ଖାଉଛୁ ଆମେ।
ମୁଁ କିଛି ନୂଆ ଦେଖିକି ତାପରେ କରିବି ଆଉ। ହଁ ହଉ ଆଉ। ମୁଁ ରଖୁଛି।
ନା ଆଉ ଟିକେ ଶୁଣୁନ।
ରଖୁଚି ମ ମୁଁ ଏଇ ଲାଗେ।